ନମସ୍କାର ନମସ୍କାର ମ୍ୟାଡ଼ାମ।
ଆଉ କଣ ଖବର?
ହଁ ହଁ ହଁ ହଁ। ଆଉ କଣ ଯହା ଚା ଖାଇସାଇଲେଣି ମ୍ୟାଡାମ।
ଅଁ ଇଏ ଇଏଚା ଫା ଟିକେ ଏଇଠି ଟିଫିନ ଫିପିନ ଟିକେ ସନ୍ଧ୍ୟାବେଳେ ହୁଏ ଖାଇକି ବସଚୂ ଆଉ।
ସ ଆଉ ପୂଜା କେମିତି କଟିଲା ଆପଣଙ୍କର? ରଜ କେମିତି କଟିଲା ଆପଣଙ୍କର?
ରଜ ଭଲ ଭଲ ବୋହୁତ ଭଲରେ କଟିଲା ବାହାରେ ବୁଲିଲୁ
ନି
ଆଉ ବାହାରେ ଖିଆ ପିଆଟା ଆମର ହେଲା।
ଏକ ମନା ଲାଗେ
ବୋହୁତ ଏଞ୍ଜୟ କରିଦବା ଆଛା ହେଲା।
ଯାହୋ
ଆପଣଙ୍କର?
ହଁ ହଁ ବୁଲାବୁଲି କଲୁ ଯାଇଥିଲୁ ଇଏ ଶ ଆମର ଯାଇଥିଲେ ଏଠି ଆମର ଶାରଦା ଟେମ୍ପୁଲ ଯାଇଥିଲୁ ଟିକେ ସେଠି ବୁଲିକି ଆସିଲୁ ଏଠି ପ୍ରଭୁ ଜଗନ୍ନାଥ ପୁରା ରାଧାକୃଷ୍ଣ ତାଙ୍କର ରାସଲୀଳା କରିଥିଲେ ବୋଲି ସେଠି ଗୋଟେ ଉଁ ଅଛି ଆଉ ଲିପିବଧ ଅଛି ସେଥିପାଇଁ ଗୋ ମନ୍ଦିର ମାନେ ସେଠି ଉନ୍ମୋଚିତ ହେଇଚି ସେଇଠିକି ଯାଇଥିଲୁ ଆଉ।
ଆହଁ।
ଆଉ ଆପଣ କୁଆଡେ
ଉଁ, ଆମର ଏଇ ବିରଜା ମାଆଙ୍କ ମନ୍ଦିର ଫେମସ୍ ଥିବ ଆପଣ ଜାଣି ରେ ଆମେ ସେଇଠିକି ଯାଇଥିଲି।
ବିରାଜା ମନ୍ଦିରେ କଣ ପାଇଁ ଏମିତି ଅଛନ୍ତି ସେମତି ଅଁ, ପ
ବିରଜା ଆଜ୍ଞା ହାଲୋ।
ସେ
ହଁ, ହଁ କୁହନ୍ତୁ।
ବିରଜା ମନ୍ଦିର କଣ ପାଇଁ ଏତେ ପ୍ରତିଷ୍ଠିତ ଅଛନ୍ତି ବା ଏତେ
ହଁ ବିରଜା ବିରଜା ମନ୍ଦିର ଆମର ରଜା ଯୋଉ ବି-ଯୋଉ କରିଥିଲେ ଜଜାତି କେଶ ଶରୀ
ଆଜ୍ଞା।
ସେ ମନ୍ଦିରଟା ର ସେ ବହୁତୁ କଷ୍ଟରେ ଇଂରେଜ ମାନଙ୍କ କବଳରୁୁ ଉଦ୍ଧାର କରିଥିଲେ।
ଆଜ୍ଞା।
ଆଜ୍ଞା ଏଟା ନାଭି ଗୟାରେ ମାନେ ଯାଏ ବୁଝିଲେ?
ଆଜ୍ଞା, ଆଜ୍ଞା।
ଯୋଉ ପାର୍ବତୀ ମାଆଙ୍କର ଯେତେବେଳେ ନାଭି ଯେତେବେଳେ ମାନେ ଇଏ ଝାସ ଦେଇଥିଲେ।
ଆଜ୍ଞା, ଆଜ୍ଞା।
ସେତେବେଳେ ତାଙ୍କର ନାଭି ଟା ଆସିକି ଆମର ଏଇ ଟା ସ୍ଥାନରେ ପଡିଥିଲା। ସେଥିପାଇଁ ବିରଜା ମନ୍ଦିରକୁ ନାଭି ଗୟା ମଧ୍ୟ କୁହାଯାଏ।
ଆଜ୍ଞା, ଆଜ୍ଞା।
ଆଉ ଏଠାରେ ଆମର ମାନେ ଶ୍ରାଦ୍ଧ ଶ୍ରାଦ୍ଧ ଫ୍ରାଦ୍ଧ ହେଲେ। ପିଣ୍ଡ ଦାନ ଦିଆଯାଏ। ନାଭି ଗୟା ମଧ୍ୟ ସେଠାରେ ଉପସ୍ଥିତ ଜାଣିଥିବେ।
ହଁ ମୁଁ ବି ଶୁଣିଚି ସେଟାରେ ଦେଲେ ପିଣ୍ଡ ଦାନ ସେ ଯାଇ ଗଙ୍ଗାରେ ବାହାରିବ।
ଆଜ୍ଞା ଗଙ୍ଗାରେ ଉପସ୍ଥିତ ହୁଅନ୍ତି ଆଉ ପିତ ଆମର ପିତୃପୁରୁଷ ମାନେ ତାଙ୍କ ଆ ତ୍ମା ସବୁ ଶାନ୍ତି ପାଆନ୍ତି।
ଆଜ୍ଞା।
ଆପଣ ଦେଖିଥିବେ ସେତେବେଳେ ଯୋଉଠି ଆସୁଥିବେ ତା ଭିତରକୁ ଅଛି ଆମର ନାଭି ଗୟା।
ଆଜ୍ଞା।
ଆପଣ ଯାଇକି ଦେଖିବେ ସେଠି ଯେତେ ପିଣ୍ଡ ଦଉ ଦିଆଯାଉଥିବ। ସେଗୁଡିକ ଆପଣ ସେଇଠି ନେଇକି ସବୁ ପକଉଥିବେ।
ଆଜ୍ଞା।
ସେଗୁଡିକ କୁଆଡେ ତାର ଗଙ୍ଗା ବାଟେ ସୁଡ଼ଙ୍ଗ ସେଇପଟେ ସୁଡ଼ଙ୍ଗ ପଟେ ଗଙ୍ଗାକୁ ବା ଟ ଅଛି କୁଆଡେ। ଆମର ତ ଲୋକ କହିବା କଥା ଆମେ ଯାହା ଶୁଣିବା କଥା। ସେଇ ପଟେ ବାଟ ଅଛି, ସେ ସବୁ ଗଙ୍ଗାକୁ ଗଙ୍ଗାରେ ଯାଇକି ବାହାରିଯାଏ।
ଆଜ୍ଞା। ଏତିକି ଆମେ ସବୁ ଜାଣିଛୁ ଏହା ବିଷୟରେ ଆଉ।
ଆମେ ଯାଇଥିଲୁ ଗଙ୍ଗ ବାବା ଆଖଣ୍ଡମଳି ଜାଣିଥିବେ ଯାଇଥିଲୁ। ସେଟିକାର ପ୍ରତିଲିପି ଅଛି କି ଯେତେଳେ
ଆଜ୍ଞା।
ଜଣେ ର କୃଷକ ଥିଲେ କି ସେଠି ତାଙ୍କ ଜମିରେ ସେ ହଳ ବୁଲାଉଥିଲେ।
ଆଜ୍ଞା।
ଏଇ ସମୟରେ ବାବା ଆଖଣ୍ଡମଣିଙ୍କ ମୁଣ୍ଡରେ ବାଜିଥିଲା ରକ୍ତ ବାହାରିଥିଲା।
ଆଜ୍ଞା।
ସେଇ ସମୟରେ ସିଏ ଆଶ୍ଚର୍ଯ୍ୟ ହୋଇ ତାକୁ ଖନନ କରିବାକୁ ଲାଗିଥିଲେ। ଖନନ ପରେ ଦେଖି ସେବେଠାରୁ ସେବେ ଠାରୁ ସେଏ ତାଙ୍କୁ ପୂଜା ଅର୍ଚ୍ଚନା କରି ସେପଟ ବାବା ଆଖନମଣି ପୀଠ ହିସାବରେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଓ ହୋ। ଆପଣ ସବୁ ଜାଣିଚନ୍ତି ଆଉ ନା କି? ଆମର ଏଠି କଲ୍ୟାଣେଶ୍ଵର ମନ୍ଦିର ମାନେ ପରିଚିତ ଆମ ଗାଁ ରେ ଅଛେ ବା ମାନେ ମନ୍ଦିର ନାଁରେ କଲଣେଶ୍ଵର ମନ୍ଦିର।
ଆଜ୍ଞା।
ସେ ଠାକୁର ବି ଆମର ସେମିତି ବାହାରି ହଳ ବୁଲଉ ବୁଲଉ ବାଜିଲା ଆମର କଣ ବାଜିଥିଲା ଲଙ୍ଗଳ ବାଜିିକିରି ଠାକୁରଙ୍କ ଦେହରୁ କ୍ଷୀର ଝରିଲା। କ୍ଷୀର ଝରିବାରୁ ସେଇଠି ସେଇ ଦିନରୁ ତ ଆମ ବାବା ମନ୍ଦିର ସ୍ଥାପନ ହୋଇଛନ୍ତି ଆଉ।
ଆଜ୍ଞା।
ହୁଁ। ଆଉ ଆପଣ କଣ ସବୁ ଖାଇଲେ ସନ୍ଧ୍ୟାରେ ଜଳଖିଆ ଚା ଫ କଣ ଖାଇଲେ?
ଆଜ୍ଞା?
ସନ୍ଧ୍ୟାରେ କଣ ଟିଫିନ ଫିଫିନ କଲେଣି?
ହଁ ହଁ ମୁଁ ଚା ବିସ୍କୁଟ୍ ଏଇସବୁ ଖାଇଚି ଆଉ।
ହଁ ହଁ। ହଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ହଁ ନିଶ୍ଚିନ୍ତ ବହୁତ ଭଲ ଅଛି। ଆଉ ଆଉ କେବେ ଯାଇ ବାହାରକୁ କେବେ ଯାଇଚନ୍ତି ଓଡ଼ିଶା ବାହାରୁକୁ କୁଆଡ଼େ ବୁଲାବୁଲି କରିବା ପାଇଁ କେଉଁ ଜାଗା ଭଲ ଲାଗେ ଆପଣଙ୍କୁ?
ମୁଁ ଓଡିଶା ବାହାରେ ତ ଆମ କୁଆଡେ ଯାଇନି।
ଆଜ୍ଞା।
ଏଇ ଯାହା ଆମ ଓଡିଶା ଭିତରେ ଯୋଉ ମନ୍ଦିର ସବୁ ଅଛି ସେଇଥିରେ ଯାହା ମନ୍ଦିର ଯ ସବୁ କରିଛି ଆଉ।
ଆଜ୍ଞା ଆଜ୍ଞା।
ଆପଣ କୋଉ ମନ୍ଦିର କୁ ଯାଇଥିଲେ ତେ ଏ ରଜତ ଗଲା ହଲି କେବେ କୋଉ ମନ୍ଦିର ଯାଇଥିଲେ ସେଇ ମନ୍ଦିର ବିଷୟରେ କଣ ସବୁ ଦେଖିଲେ କଣ ସବୁ ଖାଇଲେ? ସେ ବିଷୟ ରେ କିଛି କୁହନ୍ତୁ।
ଆମେ ଯାଇଥିଲୁ ଏବେ ଯାଇଥିଲୁ ପୁରୀ କୋଣାର୍କ ଚନ୍ଦ୍ରଭାଗା ହେଇକି ଆମେ ସାଙ୍ଗମାନେ ବୁଲିକି ଆସିଲୁ।
ଆଜ୍ଞା।
ସେଠ ଚନ୍ଦ୍ରଭାଇଙ୍କଙ୍କର କିଛି ଅଛି କି ମର ଯୋ କୋଣାର୍କ ମନ୍ଦିର।
ହୁଁ।
କୋଣାର୍କ ମନ୍ଦିର ନରସିଂହଦେବ ପ୍ରଥମେ ତିଆରି କରିଥିଲେ କି ସେ ବାରଶହ ଲୋକ ବାରଶହ ମଜୁୁରୀଙ୍କ ତାଙ୍କ ସେଠି ବାରଶହ ବଢ଼େଇ ଅଛି ବିଶ୍ଵକର୍ମା ତାଙ୍କୁ ବାରଶହ ବଢ଼େଇ ଲାଗିଥିଲେ କରିବା ପାଇଁ ସେ ତିଆରି କରିଦେଇଥିଲେ। ତିଆରି କରିଦେଇଥିଲେ ସେ କଣ କରନ୍ତି ଆଗରୁ ପଥର ଥୋଇଥୋଇ ଥୋଇଥୋଇ ତିଆରି କରନି ତାପରେ ପଥର ବାହାର କଲେ ମନ୍ଦିର ହେଇ ପ୍ରତିଷ୍ଠିତ ହେଇଯାଏ କିନ୍ତୁ ସେ ମୁଣ୍ଡି ମାରି ପାରିଲେ ନାହିଁ।
ଯଦି ମୁଣ୍ଡି ମାରି ନ ପାରିଲେ ତୁ ତାଙ୍କ ଧର୍ମା ସେ ଗଲା ପରେ ଧରମା ଜନ୍ମ ହୋଇଥିଲେ ତାଙ୍କ ପୁଅ। ସିଏ ହେଇଥିଲେ ବାର ବର୍ଷର ସେବେଠାରୁ ତ ସେବେ ଠାରୁ ହିସାବରେ ଆପଣ ଜାଣିିଥିବେ ବହିମାନଙ୍କରେ ସବୁ ପଢ଼ନ୍ତି ସେଇ ଏଇରିଆ ଆଉ ତା ପରେ ବି ହେଉଛି ସେ ଲମ୍ଫ ପ୍ରଦାନ କରି ସମୁଦ୍ରକୁ
ବଢ଼େଇ ମାନ ଯେତେବେଳେ ମୁଣ୍ଡି ଟା ନ ମାରି ପାରିଲେ
ଆଜ୍ଞା
ସେ ବଢ଼େଇ ମାନେ ବିଶ୍ଵକର୍ମା ଯେତେବେଳେ ଯୋଉ ଥିଲେ ତାଙ୍କର ବାପା ସିଏ। ସିଏ ତାଙ୍କ ପୁଅ ନା ହେଲା ଧରମା। ଯେତେବେଳେ ବାପା ମୁଣ୍ଡି ନ ମାରି ପାରିଲେ ରାଜାଙ୍କର ଆଦେଶ ଆସିଲା କି
ଆଉ ଯେ ମନ୍ଦିରର ମୁଣ୍ଡି ମରା ଯାଇ ପାରିଲାନି ମାନେ ବାରଶହ ବଢ଼େଇଙ୍କର ମୁଣ୍ଡ କାଟ୍ ହବ।
ହଁ ତା
ସେଠୁ ସେ ଧରମାତା ବାପା କଥା ଶୁଣିଲା। ତା ମାଙ୍କ ପାଗରେ ସେତେବେଳେ ବାପା ଆସିକି ଆଲୋଚନା କଲେ
ଆଜ୍ଞା।
ଧରମା ଶୁଣିକରି ସେ ଯାଇକି ରାତି ସୁଧା ମନ୍ଦିରର ମୁଣ୍ଡ ଣ୍ଡି ମାରି ସେଇ ମୁଣ୍ଡି ଉପରେ ଠିଆ ହୋଇ ନଦୀକୁ ଡେଇଁ ପଡିଲା। ସେ ଜାଣିଲା କି ଛୋଟ ପିଲାଟେ ମାରିଦେଲା ନା, ଆଜ୍ଞା। ସମୁଦ୍ରକୁୁ ଡେଇଁ ପଡି଼ଲା। ସେ କାଳେ ମାନେ ରଜା ଜାଣିବେ ବାରଶହ ବଢ଼େଇ ଯୋଉଠି ମୁଣ୍ଡି ନ ମାରି ପାରିଲେ ଛୋଟ ପିଲାଟେ ମାରିଦେଲା। ସେଇଠି ତାଙ୍କ ବାପାର ଲଜ୍ଜା ଟା ହବ ବୋଲି ସେ ନିଜେ ନଈରେ ସମୁଦ୍ରକୁ ଡେଇଁ ପଡି଼ଲେ ଆଉ।
ଆଜ୍ଞା।
ସେଇଦିନ ଆମର କୋଣାର୍କ ସେ ମାନେ ବୁଲିବା ସ୍ଥାନ ହିସାବରେ ହେଇଯାଇଛି ଆଉ।
ତାପରେ ସେ ସମୟର ପରିବର୍ତ୍ତନ ସେଠୁ ବି ତିଆରି କରାହେଇଥିଲା। ହୁଁ। ଭଡି଼ ଯୋଉ କୁହାଯାଉଛି ସେଠୁ ତିଆରି କରାଇଥିଲା। ସେ ଯୋଉ ଛବି ଆମର ଯୋଉ ଘ ବର୍ତ୍ତମାନ ଘଡି଼ ଯଉ ଘଣ୍ଟା ଯୋଉ କୁହାହଉଚି ସେଉଠୁ ତିଆରି କରାଯାଉଥିଲା, ସେଇ ଯୋଉ ଚ ଚ ମାନେ ହଉ ମାନେ କୋଣାର୍କର କୋଣାର୍କ ସେ ଗୋଟେ ଉୂର୍ଜଯ୍ୟ ମନ୍ଦିର। ଜି ଆଙ୍କ ରଥ ଟାଇପ୍ ର ହେଇଥିଲା ସେ।
ଏତିକି।
ଏ ରଥ ଟାଇପ୍ ର ହେଇଥିଲା ସେଇ ଇଏରେ ଚକାକୁ ଦେଖିକି ତିଆରି କରାହେଇଥିଲା।
ଆଜ୍ଞା। ଆଉ କଣ ଖବର କୁହ।
ତ ନିନିନା ନବେନା କି?
ଭାୟା
କିଛି ଗଛ ଭଲ ବ ଗଛ ପ୍ରେମୀ ଅଛନ୍ତି ନା ନୁହନ୍ତି ଆପଣ, ଗଛ ବଛ ଲଗାନ୍ତି କିଛି?
ଆଜ୍ଞା, ଆଜ୍ଞା ମୁଁ ତ ଗଛ ବୁଛ ଲଗାଏ, ଆମର ଛାତ ଓପରେ ଲଗାଏ। ସବୁ ତଳା ହେଇଗଲେ ସବୁ ତାକୁ ନେଇକି ବି ଛାତ ଓପରେ ଲଗାଏ, ଛାତ ଓପରେ ଲଗେଇ ସ ଖଳା ଟାଇମ୍ ମୁଁ ଯାଇକି ଟିକେ ତାକୁ ବୁଲାବୁଲି କରିକି ଦେଖେ।
ଆଜ୍ଞା।
ଭଲ ଲାଗେ ଆଉ ନିଜ ଗାର୍ଡେନ୍ ନିଜେ କରି ମୁଁ ତ
ଭଲ ଅଭ୍ୟାସ ଗୋଟେ ଏଇଟା।
ଆଁ ଆଜ୍ଞା ଆଜ୍ଞା ଆପଣ ନିଜେ ଗୋଟେ ଗଛ ଲଗେଇକି, ତା ଦେହେରେ ଫୁଲ ଫୁଟେଇକି, ଆପଣ ନିଜେ ବସିକି ଦେଖିବେ ତାର ଖୁସିଟା ଆପଣଙ୍କ ଅଲଗା ପ୍ରକାର।
ଆଜ୍ଞା। ଏଇ ସବୁ କଥା ଆଉ ଆପଣଙ୍କର କଣ ଏମିତି ଆଉ ଖବର କଣ?
ଆଜ୍ଞା?
ଆଉ ଆଉ କଣ କୁହନ୍ତୁ ଆଉ ଖବର ରାତିରେ କଣ ଖାଇବେ କଣ?
କଣ କହିଲେ?
କିରି କଣ ଖାଇଲି କଣ ନାହିଁ ସେ ବିଷୟରେ।
ରାତିରେ ଖାଇବେ ଆମର ରୁଟି ଆଉ ଆମର ତ ଭାତ ଖାଆନ୍ତିନି।
ତ
ରୁଟି ଖାଇବେ ଆଉ।
ଏ ରୁଟି ଆ ରାତିରେ ମୁଁ ଖାଇବି ରୁଟି ସନ୍ତୁଳା ଏସବୁ ଆଉ।
ଆଜ୍ଞା।
ହୋଉ ଆପଣ ସହ କଥା ହେଇ ଟିକେ ଖୁସି ଲାଗିଲା। ମୁଁ ଯାଉଚି ଟିକେ ଆମେ ଯିବୁ ବଜାର୍ ଆଡ଼େ କଣ ଆଣିବୁ ଘର ପାଇଁ। ପରେ କଥା ହେବ ଅ ରହିଲି ଆଜ୍ଞା ନମସ୍କାର। ଏମର ସୁ